ହ୍ୟାଲୋ?
ହଁ ସାଙ୍ଗ କଣ କରୁଚ?
ଏଇ ତ ବସିଥିଲି, ତମ କଲ୍ କୁ ୱେଟ୍ କରିଥିଲି। କଣ କରୁଚ, ତମେ କଣ କରୁଥିଲ?
ମୁଁ ଏଇ ବସିଥିଲି ତମ କଥା ମନେ ପଡିଲା ତ ସେଥିପାଇଁ ତମକୁ କଲ୍ କରିଥିଲି ଆଉ।
ଆ ଯାହଉ ବହୁତ୍
ଆଉ ଆଜି ତମ ଦିନ କେମିତି କଟଲା?
ଆଜି ସଖାଳ ଟାଇମ ରେ ମୋର ଟିକେ କାମ ଥିଲା ନା ସଖାଳୁ ଉଠିକି ଟିକେ ମାନେ ନିଜେ ମାନେ ଏକ୍ସରସାଇଜ ଯୋଗ ପ୍ରାଣୟାମ କରି ସାରିକି ଆ ମାନେ ନିଜ ହଁ ନିଜ କାମ ସାରିକି ମୁଁ ଯାଇଥିଲି ଟିକେ ମାନେ କାମ ଥିଲା ନା ଜଣଙ୍କ ବ ଆମ ବନ୍ଧୁବାନ୍ଧବ ତାଙ୍କ ଘରକୁ ଯାଇଥିଲି। ଆସିଲା ବେଳକୁ ସନ୍ଧ୍ୟା ହେଇଗଲା। ସନ୍ଧ୍ୟା ବେଳେ ତ ହଁ, ଆଉ କଣ କୁହ?
ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ତ ଭଲ ଅଛନ୍ତି। ତମେ କଣ କରୁ ଥିଲ ଆଜି ଦିନ ସାରା କୁହ?
ଦିନ ସାରା ତ ମୁଁ ଏମତି ଲେଟରେ ଉଠେ। ତ ଆଜି କଣ କରି ଟିକେ ଜଲ୍ଦି ଉଠିଥିଲି, ଉଠି କଣ କଲି ନା ଆ ଭାବିଲି କଣ କରିବି ଏତେ ଜଲଦି ଉଠିକ, ଯୋଗ ପ୍ରାଣାୟାମ ତ ସରିଗଲାଣି ଆଉ କଣ କରିବି ଭାବୁଚି ଭାବୁଚି ତାପରେ ମତେ ଲାଗିଲା କିଛି ଘର ସଜେଇ ଦବାଟା ଭଲ ହବ। କାରଣ ଆଉ ତ କିଛି କାମ ନାଇ ଏଇନା କଲେଜ ତ ଛୁଟି ଅଛି ତ କଣ କରିବି ନା ଘର ସଜେଇବା ବି ବିଷୟ ଟା ଭାବୁଥିଲି, ତାପରେ ମତେ ମନେ ପଡିଲା, ବୋଲି ତମେ ତ ଘର ସଜେଇବା ଟା ବହୁତ ଭଲ କର ସେଇ ମୁ ଭାବିଲି ନାଇଁ ଆଜି ଯାଉଚି ଯେମିତି ପାରିବି ସେମିତି କାମ କରିଦେବି, ତାପରେ ତମ କରିବି ତମେ କେମିତି ଘର ସଜାସଜି କରୁଚ ତା ତା ବିଷୟରେ ଆଲୋଚନା କଲା ପରେ ମୁଁ ଘର ଷ୍ଟା ର୍ଟ କରିବି, ଆଚ୍ଛା ତମେ କହିଲ ତମେ କେମିତି ଘର ସଜା କରୁଚ? ଆମେ ଆଜି ଘର ବିଷୟରେ ଆଲୋଚନା କରିବା ଠିକ ଅଛି।
ହଁ ବହୁତ ଭଲ ବହୁତ ସୁନ୍ଦର ବିଷୟ ପରି ସୁନ୍ଦର ଓ ପରି ଘର ସମସ୍ତଙ୍କୁ ଭଲ ଲାଗେ।
ଠିକ୍ କଥା କହିଲ। କାହିଁକି ନା ମୋ ଅ ମତରେ ପ୍ରଥମେ ଘରକୁ ସଫା ଓ ପରିଷ୍କାର ରଖି ନିହାତି ଆବଶ୍ୟକ, ନୁହଁ?
ହଁ ଅଁ। ମୋ ମତରେ ପ୍ରଥମେ ଘରକୁ ସଫା କରିବା ଓ ପ ପରିପାଟି ରଖିବା ନିହାତି ଦରକାର୍।
ଠିକ୍ କଥା କହିଲ, କାହିଁକି ନା ଗ ଯଦି ଘର ସଫା ନଥାଏ, ତେବେ ଯେତେ ସଜେଇଲେ ମଧ୍ୟ ଭଲ ଦେଖାଯିବ ନାଇଁ, ନୁହଁ?
ହଁ ଠିକ୍ କଇଚ, ପୁରା ଠିକ୍ କଥା କଇଚ। ଘରର ସାମଗ୍ରୀ ଗୁଡାକ ଠିକ୍ ଠିକ୍ ସ୍ଥାନରେ ରଖିଲେ ଅଧିକ ସୁନ୍ଦର ଦେଖାଯାଏ।
ଠିକ୍ କଥା କହିଚ, ମୁଁ ବି ଦେଖିଚି, ଅନେକ ଲୋକ ଘରରେ କଣ ରେ ଫୁଲ ଗଛ ବି ରଖନ୍ତି, ଭଲ ଲାଗେ?
ହଁ ବହୁତ ଭଲ ଲାଗେ, ଇଣ୍ଡୋର ରେ ଇ ଇନଣ୍ଡୋର୍ ପ୍ଲାଣ୍ଟ ଘରର ସୌନ୍ଦର୍ଯ୍ୟ ବଢ଼ାଇଥାଏ, ଏବଂ ପରିବେଶକୁ ସ ତେଜ୍ ରଖେ।
ତମେ କେଉଁ ଗଛକୁ ଘରେ ସଜେଇବା ପାଇଁ ଭଲ ଭାବୁଚ?
ଅଁ ଏ ଯେ ମନି ପ୍ଲାଣ୍ଟ, ସେ ସ୍ନେକ୍ ସେକ୍ ପ୍ଲାଣ୍ଟ ଏବଂ ତୁଳସୀ ଗଛ ଭଲ ଲାଗେ, ଏ ସବୁ।
ଆଛା ଆଛା, ତାହେଲେ ଅ ଦିବାଲ୍ ସଜେଇବା ପାଇଁ କଣ କରାଯାଇ ପାରିବ?
ହଁ ଦିିବାଲ୍ ସଜେଇବା ପାଇଁ ସୁନ୍ଦର ପେଣ୍ଟିଙ୍ଗ୍ ଆଉ ପରିବାରର ଫଟ ଓ ହସ୍ତଶିଳ୍ପ ସାମଗ୍ରୀ, ଲଗାଇଲେ ସେଇଗୁଡ଼ା ବି ବହୁତ ଭଲ ଲାଗିବ।
ଆରେ ବାଃ। ତାହେଲେ ଆଜି କାଲି ୱାଲଷ୍ଟିକର ମଧ୍ୟ ବହୁତ ଲୋକପ୍ରିୟ ହଉଚି, ନୁହଁ?
ହଁ ହଁ ଠିକ କଥା କହିଚ, ପୁରା ଠିକ୍ ଠିକ୍ କ ଠିକ୍ କଥା, କମ୍ ଖର୍ଚ୍ଚରେ ଘରକୁ ଆକର୍ଷଣୀୟ କରିପାରିବା ସେଥିରେ।
ଠିକ୍ କଥା, କାହିଁକିନା ଆଲୋକ ବ୍ୟବସ୍ଥା ମଧ୍ୟ ଘରେ ସଜାଡିର ଏକ ମୁଖ୍ୟ ଅଂଶ। ସେଥିପାଇଁ ୱାଲ କିଛିଟା ଆଣି ଲଗେଇଦେଲେ ଭଲ ଦେଖାଯିବ, ନୁହଁ?
ହଁ ଆ ହଁ ଭଲ ଲାଇଟିଂ ଘରକୁ ସୌନ୍ଦର୍ଯ୍ୟ ଅଧିକ ଗୁଣ ବଢ଼ାଇ ଦିଏ।
ଠିକ୍ କଥା, ପର୍ଦାର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଠିକ କହିଲି ନା?
ହଁ, ପୁରା ଠିକ୍ କଥା, ନିଶ୍ଚୟ ଘରର ରଙ୍ଗ ସହ ମେଳଥିବା ପର୍ଦା ବା ଛିବା ବି ଉଚିତ୍।
ହାଲୋ।
ହଁ
ହଁ ଠିକ୍ କଥା, କାହିଁକି ନା ହଁ। କାହିଁକି ନା ଘରେ ହାତରେ ତିଆରି ସାମଗ୍ରୀ ରଖିଲେ କେମିତି ଲାଗିବ କହିଲ? ମୁଁ ଭାବୁଛି ଭଲ ଲାଗିବ।
ହଁ, ହଁ, ସେଇଗୁଡା ତ ବହୁତ ସୁନ୍ଦର ଲାଗେ, ଏହା ଆମ ଘରକୁ ନିଜସ୍ୱ ପରିଚୟ ଦିଏ, ଯଦି କିଏ ଘରକୁ ଆସିଲେ ଦେଖ ଦେଖିକି ବି କହିବେ ଏଇଟା ତମେ ବନେଇଚ, ବହୁତ ସୁନ୍ଦର ହେଇଚି, ମାନେ ନିଜସ୍ଵ ପରିଚୟ ଦିଅ। କି ଏମିତି ତମେ, ତମର ବି ଡ୍ରଇଂ କରି ମାନେ କରିଚ, ଏମତି ମାନେ ବହୁତ ଭଲ ଲାଗିବ।
ଠିକ୍ କଥା କହିଚ, ପୁରୁଣା ବୋତଲ୍ କିମ୍ବା ଯୋଉ ଡବାକୁ ବ୍ୟବହାର କରି, ସଜାଡି ଯଦି ସାମଗ୍ରୀ ତିଆରି କରାଯାଇ ପରେ ଆହୁରି ସୁନ୍ଦର ଲାଗିବ ନା
ହଁ ହଁ ଏହା ଅପରିଚୟ କମାଏ ଏବଂ ସୃଜନଶୀଳତା ବଢାଏ
ହଁ କାହିଁକି ନା ପର୍ବପର୍ବାଣୀ ସମୟରେ ତ ଘର ସଜେଇବାର ଅଲଗା ମଜା ଥାଏ କୁହ
ହଁ ଦୀପାବଳିରେ ଦୀପ ରଙ୍ଗୋଲି ଫୁଲମାଳ ଏବଂ ଆଲୋକ ସର୍ଯ୍ୟାକୁ ଉତ୍ସବ ମୁ ମୁଖର କରିଦିଏ
ଠିକ କଥା ଅତିଥି ମାନେ ଆସିଲେ ମଧ୍ୟ ବହୁତ ସୁନ୍ଦର ଘର ଦେଖି ଖୁସି ହେଇଯାଆନ୍ତି ନୁହଁ
ହଁ ଏବଂ ଘରର ସଦସ୍ୟ ମାନଙ୍କ ମନ ମଧ୍ୟ ଖୁସି ଥାଏ
କାହିଁକି ନା ଯଦି ଘରେ ଆମେ ଅଳିଆ କରିକି ରଖିବା ଆଉ ହଉଛି ତେବେ ଭଲ ଲାଗିବନି ତେବେ ଆମେ କହିପାରିବା ଯେ ଆମ ଘର ସଜେଇବା କେବଳ ସୌନ୍ଦର୍ଯ୍ୟ ପାଇଁ ନୁହଁ ବରଂ ସୁଖର ପରିବେଶ ପାଇଁ ମଧ୍ୟ ଜରୁରୀ ନୁହଁ
ହଁ ହଁ ପୁରା ଠିକ କଥା କହିଲ ଆ ଅଳ୍ ଳ୍ପ ଯତ୍ନ ଓ ସୃଜନଶୀଳତା ଯେକୌଣସି ଘରକୁ ସୁନ୍ଦର କରାଯାଇପାରେ
ତମେ ନିଜେ ଦେଖ ଯଦି ଆମେ ସେଇ ଘରେ ରହୁଛନ୍ତି ମାନେ ଆମର ପ୍ରତ୍ୟେକ ଟା ମୁହୂର୍ତ୍ତ ପ୍ର ପ୍ରତ୍ୟେକ ଟା ଦିନ ପ୍ରତ୍ୟେକ ବର୍ଷ ଆମେ ସେ ଘରେ କାଟୁଛନ୍ତି ଯଦି ଆମେ ସେଇ ଘରକୁ ଅଳିଆ କରି ରଖିବା ସଜାରିବାନି ତାହେଲେ ସେ ଘର କଣ ସୁନ୍ଦର ଲାଗିବ
ନା ନା ସେ ଏମିତି ବି ଆଉ ଯଦି ବି ଆମେ ସ ସଫା ନକରିବା ସୁନ୍ଦର ନ କରିବା ସଫା ନ ରହିଲେ କୋଉଁଠି ଟିକେ ମାନେ କଣରେ ଅଳିଆ ରହିଗଲେ ସେଇଟା ବି ଆମ ମାନେ ଦେହ ପାଇଁ ଖରାପ ଇନଫେକ୍ସନ ହବ ରୋଗ ହବ
ବା କାହିଁକି ନା ଯେହେତୁ ସେଟା ଆମ ନିଜ ଘର ବା ତ ନିଜ ଘର ନିଜ ଦାୟିତ୍ୱରେ ସଜେଇବା ଆବଶ୍ୟକ କାରଣ ଆମେ ଦେଖୁଛେ ସମସ୍ତଙ୍କ ଘରେ କେତେ ସୁନ୍ଦର ଭାବେ ସଜା ହଉଛି ତମର ମନେ ଅଛି ଆମେ ଯୋଉ ସେଦିନ ସାଙ୍ଗ ଘରକୁ ଯାଇଥିଲେ ତାଙ୍କ ଘରେ ବୋଟଲରେ ସେ ଯୋଉ ଡ୍ରଇଂ ହେଇଥିଲା କେତେ ସୁନ୍ଦର ଲାଗୁଥିଲାନି ବିଭିନ୍ନ ରଙ୍ଗ ବରଙ୍ଗର ବୋ ଜଲଦିଆରେ ସେମାନେ ସେଇଥିରେ ବି ଆଉ ଗଛ ବି ଛୋଟ ଛୋଟ ଗଛ ବି ରଖିଥିଲେ କେତେ ସୁନ୍ଦର ଦେଖା ହଉ ଥିଲା ନୁହଁ ମୁଁ ଭାବିଛି ଏଥରକ କରିବା ନା ଆମେ ଦି ଜଣ ଗୋଟେ କାମ କରିବା ଯୋଉଠି ବି ପୁରୁଣା ବୋତଲ କି ଡବା ଦେଖିବା କିଛିଟା ରଙ୍ଗରେ ଆଉ ତୂଳୀରେ ତାକୁ ଏମିତି ଡ୍ରଇଂ କରିବା ସେ ଲୋକ ଦେଖିକି ପୁରା ଆବାଗ୍ ହେଇଯିବେ ନା
ହୁଁ ହୁଁ ହଁ ଠିକ କଥା ପୁରା କହିଲ
କାହିଁକି ନା ଦେଖ ଆଉ ସେ ମାନେ ଯୋଉ ଜିନିଷ ଆମର ସବୁ ଅନାବଶ୍ୟକୀୟ ଆମେ ସେଇଥିରେ ବି ଆବଶ୍ୟକ ଜିନିଷ ବନେଇ ପାରିବା ସେଇ ପୁରୁଣା ବୋତଲ ସେଇ ପୁରୁଣା ଡବା ଆମର ଅଦରକାର ରେ ପଡୁଛି ତ ସେଥିରେ ଆମେ ଦରକାର ର ଜିନିଷ ବି କିଛିଟା କରିପାରିବା ଯୋଉଟା କି ଆମରି ନିଜ ଘର ପାଇଁ କାମରେ ଲା ଲାଗିବ ଆଉ ପ୍ରତି ପୂଜା ପର୍ବରେ ଦେଖିବା ଆମ ଓଡିଆ ଘରେ ପ୍ରତି ପୂଜା ପର୍ବରେ ରଙ୍ଗୋଲି ପଡିଥିବ ଦୀପାବଳିରେ ଦୀପ ଫୁଲ ମାଳ ଯେତେବେଳେ ସଜାହେଇଥାଏ ବହୁତ ସୁନ୍ଦର ଲାଗେ ହଁ। ଠିକ କଥା କହିଲ ହଁ ମତେ ତ ବହୁତ ଭଲ ଲାଗେ ମତେ ପ୍ରତିଦିନ ଛୁଟି ପକେଇବା ପାଇଁ ବହୁତ ଭଲ ଲାଗେ ଟାଇମ ର ଅଭାବ ଯୋଗୁ କେବଳ କିଛି କିଛି ଗୁରୁବାର ଦିନ ହିଁ ପକାଇ ଦିଏ। କିନ୍ତୁ ମୋତେ ଝୋଟି ପକେଇବା ପାଇଁ ବହୁତ ଭଲ ଲାଗେ ଘରର ସୌନ୍ଦର୍ଯ୍ୟ ଝୋଟି ଆହୁରି ଦୁଇଗୁଣା କରିଦିଏ ନୁହଁ।
ହଁ ଠିକ କଥା କହିଛ। ଆମର ବି ସେଇ ଗୁରୁବାର ଦିନ ହିଁ ମାନେ ଝୋ ଟି ପୁଛା ହୁଏ। ଆମ ଓଡିଆ ଘରେ ତ ଅଛି ନା ଗୁରୁବାର ମାନେ ଘରେ ପୁରା ପୋଛା ହବ ପୁରା। ପୋଛା ହେଲେ ମୁଁ ମତେ ଭଲ ଲାଗେ ଆଉ ଜଣଙ୍କ ଘରକୁ ମୁଁ ଯାଇ ଥିଲେ ଆମ ମାନେ ବନ୍ଧୁବାନ୍ଧବଙ୍କ ଘର ନା ମାନେ ହାତରେ ମାନେ ହସ୍ତଶିଳ୍ପ ଯୋଉ ବୁଣା ବୁଣି କାମ ଶିଖିଛନ୍ତି। ସେମାନେ ବହୁତ ସୁନ୍ଦର କରିକି କରିଥିଲେ ତାଙ୍କ ଘ ଘ ର ମାନେ ସୌନ୍ଦର୍ଯ୍ୟ କୁ ସେଇଟା ମାନେ ଦ୍ୱିଗୁଣା କରୁଥିଲା। ସେମିତି ମାନେ ସବୁ କରିଥିଲେ ହଁ।
ଆମ ହାତ ଦୁଇଟା ଦେଇଛନ୍ତି ଆମେ ଏଇ ହାତରେ ଚାହିଁଲେ ସବୁ କିଛି ସଜେଇ ପାରିବା। କାରଣ ସେଇ ଘର ଅଳିଆ ହେଇକି ପଡିଥିବ ଭଲ ଲାଗିବନି, ଆଉ ଜାଣିଛ ଘର ଯଦି ବି ଅଳିଆ ହେଇକି ପଢିଥିବ ନା ଆମେ ଗୋଟେ ଗୋଟେ ନକାରାତ୍ମକ ଶକ୍ତି ଯେମିତି ଲାଗେ। ଫିଲ୍ ହବ ଆଉ ଯଦି ସେଇ ଘରକୁ ପ ସଫାସୁତୁରା ସଜେଇ ଦେଖିବ ଗୋଟେ ସକାରାତ୍ମକ ପରିଭାବ। ପରିବେଶ ସୃଷ୍ଟି ହେଇଯିବ। ଆଉ ତମକୁ ସେଇ ସେଇ ସେଇ ପରିବେଶ ଟା ବହୁତ ସୁନ୍ଦର ଲାଗିବ ବହୁତ ଶାନ୍ତି ଲାଗିବ ଆଉ କିନ୍ତୁ ସେଇ ଘର ଅଳିଆ ହେଇଥିବ ଏତେ ଭଲ ଲାଗିବନି ନୁହଁ।
ହୁଁ ହୁଁ ପୁରା ଠିକ କଥା କହିଛ। ଆଜିକାଲି ମାନେ ଆମ ବୟସର ପିଲାମାନେ ସବୁ ଅଳସୁଆ ହେଇଗଲେଣି, ମାନେ ଲୋକ ଲୋକଙ୍କୁ ପଇସା ଦେଇକିନା ମାନେ ସବୁ ଘର ସଜାଡ଼ି ଦେଉଛନ୍ତି। ମାନେ ଏମିତି ବି ପିଲା ବି ଅଛନ୍ତି ନିଜେ ନିଜେ ଯେମାନେ ଘର ସଜେଇବାକୁ ବହୁତ ପସନ୍ଦ କରନ୍ତି, ସେମାନେ ନିଜ ନିଜ ହାତରେ ଡ୍ରଇଂ କରିକିନା ବହୁତ ସୁନ୍ଦର କରିକି ଘର ସଜାନ୍ତି ସେମାନେ।
ଠିକ କଥା କହିଲ କାହିଁକି ନା ଆମେ ନିଜେ ଏତେ ପଇସା ବି ଖର୍ଚ୍ଚ କରିବା କିଛି ଆବଶ୍ୟକ ନାହିଁ ବିଭିନ୍ନ ଆମର ସୋସିଆଲ ମିଡିଆରେ ବହୁତ ସାରା ଭିଡିଓ ଆସୁଛି। ଆମେ ସେଇଥିରୁ ଦେଖିକି ବି ବହୁତ ସାରା ସେ କଥା ଶିଖିପାରିବା। ସେଇଥିରେ ବି ଆମ ଘର ନା ଜିନିଷ କେମିତି? କଣ ବନା ହଉଛି କଣ ନାଇଁ ଆରାମସେ ଶିଖିକି ଆମ ଘର ପାଇଁ ଭଲ ଭଲ ଜିନିଷ ମଧ୍ୟ ତିଆରି କରିପାରିବା ଆଉ ଘରକୁ ବି ସଜେଇ ପାରିବା। ଦେଖିବାକୁ ବି ଆଶ୍ଚର୍ଯ୍ୟ ହେଇଯିବ ଏତେ ଅଦରକାରୀ ବଜ୍ୟ ବସ୍ତୁରେ ତମେ ଏମିତି ସବୁ ବନେଇଛ। ଆମର ପେପର କ୍ରା୍ ସବୁ ହଉଛି। କେତେ ସୁନ୍ଦର ସୁନ୍ଦର ବନା ହୋଉଛି ନୁହଁ। ହଁ ମୁଁ ପେପର କ୍ରା ବନାଏ ଯେତେବେଳେ ଆମର ହଁ କୋରୋନା ପିରିୟଡ ରେ ତ ସେଇ ଟାଇମ ରେ ମୁଁ କଣ କରି ମୁଁ ବହୁତ ସାରା ପେପର କ୍ରାଫ୍ଟ ବନେଇଥିଲି। ଆମ ଘରେ ବହୁତ ସାରା ପେପର କ୍ରାଫ୍ ଲଗେଇଛି। ଯିଏ ବି ଆସନ୍ତି ମୁଁ ଗୋଟେ ଗୋଟେ ତାଙ୍କୁ ଦେଇଦିଏ ବହୁତ ଭଲ ଲାଗେ ମତେ।
ବହୁତ ଭଲ କଥା ଯାହା ହଉ ବହୁତ ବଢିଆ।
ଏଇନା ତ ସମୟ ଅଭାବରୁ ହଁ ଏଇନା ତ ସମୟ ଅଭାବରୁ ଆଉ ସେତକ କରିହଉନି। କିନ୍ତୁ ମୋତେ ବହୁତ ପସନ୍ଦ ଯଦି ବି ମୋତେ ସୁଯୋଗ ମିଳେ ମୁଁ ନିହାତି ସେ ଯେଉଁ ଅଦରକାରୀ ବଜ୍ୟ ବସ ରେ ନିହାତି କିଛି ନା କିଛି ମାନେ ଜିନିଷ ବନେଇବେ ଆଉ ଘରକୁ ସଜେଇବି ଆଉ ତମେ ମଧ୍ୟ ନିଜର ଘରକୁ ବି ସଫା ସୁତୁରା ରଖିବ। ଆଉ ଘର ସଜେଇବା କାରଣ ଆମ ଘର ଆମ ହାତରେ। ଆମେ ଯଦି ସଜେଇବା ଆହୁରି ସୁନ୍ଦର ଦେଖାଯିବ ନୁହଁ।
ହଁ। ଆଉ ତମେ କେମିତି କହୁଥିଲ ତମକୁ ଆସେନି। ତୁମକୁ ତ ବହୁତ ଭଲ ଆସେ।
ଶ ହଁ ହ ଠିକ କଥା କହିଲ ଯଦି ଆମେ ଘରେ ସଜେଇବା। ସେଇ ଆଉ ବେଶୀ ପଇସା ଖର୍ଚ୍ଚ କରିବା ପାଇଁ ବି ପଡିବନି। ଯେତିକି ବି ଜିନିଷ ପତ୍ର ଆମର ପାଖରେ ଥିବ ସେଇଥିରେ ହିଁ ଆମେ ଘର ସଜେଇବା ବି ୟୁଜ କରିବା।
ଠିକ କଥା କହିଲା ପୁରା ଠିକ କଥା କହିଲା। ହଉ ଠିକ୍ ଅଛି ତମ ସାଙ୍ଗରେ ଏହି ବିଷୟରେ ଆଲୋଚନା କରିକି ବହୁତ ଭଲ ଲାଗିଲା। ମତେ ବି ବହୁତ ଭଲ ଲାଗିଲା ଧନ୍ୟବାଦ। ରହୁଛି ଆଜ୍ଞା।